କଣ କରେ?
ମୁଁ ଏବେ ଜଷ୍ଟ ଉଠକି ଗୋ ଟେ କଥା କାଲି ରାତିରେ ମୁଁ ଗୋଟେ ସ୍ୱପ୍ନରେ ଦେଖିଲି ସେଇଟା କେମିତି ସାକାର କରିବି ସେଇ କଥା ଚିନ୍ତା କରୁଛି ମୁଁ ଭାବୁଛି କି ଏଇ ର ରଥଯାତ୍ରାରେ ଟିକେ ପୁରୀକୁ ଯାଆନ୍ତି ଆପଣଙ୍କର ଯିବାକୁ ଇଚ୍ଛା ଅଛି କି ମୋ ସହିତ? ପୁରୀ କୁ ଏଇ ରଥଯାାତ୍ରାରେ?
ପୁରୀ ଯିବାରେ ତ ମୋର ବହୁତ ଇଛା ଅଛି କିନ୍ତୁ ମୁଁ ପୁରୀ ଯାଇ ପାରୁ ନାହିଁ ଆଉ ଆପଣ ତ ଜାଣିଛନ୍ତି ଏଇ ମଝିରେ ଥରେ ଆପଣଙ୍କ ଭଉଣୀ ମୁଁ ଆଉ ଆପଣଙ୍କ ବାପା ଆଉ ଆପଣଙ୍କ ଭାଇ ଆମେମାନେ ଯାଇଥାନ୍ତୁ ପୁରୀ ବାହାରିଥିଲୁ ସିନା ବାହାରେ ଯଷ୍ଟ ଅଟରେ ବସିଛୁ ତାପରେ ବର୍ଷା ଏତେ ଜୋରସେ ହେଲା ଯେ ଆମ ଆମେ ଯାଇ ପି ପାରିଲୁନୁ ଆପଣ ତ ଏଇଟା ଜାଣିଥିବେ?
ହଁ ମୋ ଭଉଣୀ ମତେ କହୁଥିଲା କି ଆପଣ ପୁରା ସଜ ହେଇକି ଲିପିଷ୍ଟିକି ଲଗେଇକି ପୁରା ଚୁଟି ଫୁଟି କୁଣ୍ଡେଇକି ନୂଆ ଡ୍ରେସ ପଟା ପିନ୍ଧିକି ନୂଆ ଚପଲ ଫପଲ ପିନ୍ଧିକି ବାହାରିକି ଆପଣଙ୍କ ଆପଣ ସମସ୍ତେ ବାହାରିକି ଯାଇକି ଅଟରେ ବସିଲା ବେଳକୁ ବୋଧେ କାହାର ନଜର ଲାଗିଗଲା ସେଏଥି ଯୋଗୁ ଆପଣ ଯାଇପାରିଲେ ନାହିଁ। ଆପଣ ଯେହେତୁ ଯାଇପାରିଲେ ନାହିଁ ମୋ ମନ ବହୁତ ଦୁଃଖ ହେଲା କାରଣ ନା ଛୁଆ ଗୁଡାକ ବାହାରିଥିଲେ ଆଉ ଯାଇ ପାରିଲେ ନାହିଁ। ବୋଲି ମୁଁ ଭାବିଲି ତାପରେ ଯିଏ ଅଟରେ ଯା ବ ଯାଇଥିଲା ସେଦିନ ୱାସିଙ୍ଗ ମେସିନ ନେଇକି ଡେଲିଭର ଦବାକୁ ସେ ମତେ କହିଲା କି ଜାଣିଛନ୍ତି ପୁରୀରେ ଏତେ ବର୍ଷା ମାନେ ଭୁବନେଶ୍ଵରର ଠୁ ପୁରା ଦଶ ଗୁଣା ବର୍ଷା ହଉଛି ପୁରୀରେ, ପୁରୀରେ ଏ ତେ ବର୍ଷା ହେଲା ଯେ ଏତେ ବର୍ଷା ହେଲା ଯେ ଏତେ ବର୍ଷା ହେଲା ଯେ ଆପଣ ଆଉ ଭାବି ପାରିବେନି ତ ମୁଁ ସେଇ କଥା ହିଁ କହୁଛି ପୁରୀରେ ଏ ତେ ବର୍ଷା ଯୋଗୁ ବି ଆମକୁ ଆଜି ଭଲ ଲାଗିଲା ନାହିଁ ପୁରୀ ପୁରୀ ପାଇଁ ମୁଁ ବହୁତ ଦୁଃଖିତ। କାରଣ ଆପଣ ପୁରୀକୁ ଯାଇପାରିଲେ ନାହିଁ ତାହେଲେ ମୁଁ ଭାବୁଛି ରଥଯାତ୍ରାରେ ଆମେ ରାତି ବାରଟାରୁୁ ବାହାରିକି ଗଲେ ସକାଳ ଚାରିଟା କିମ୍ବା ପାଞ୍ଚଟା ସୁଦ୍ଧା ଦର୍ଶନ କରିକି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ରଥ ଉପରେ ଫେରିଆସନନ୍ତେ, କଣ କହୁଛନ୍ତି ଆପଣ ମୋ ସହିତ ଯିବାକୁ ରାଜି?
ହଁ ମୁଁ ତମ ସହିତ ଯିବାକୁ ରାଜି ବହୁତ ରାଜି କାରଣ ଆପଣଙ୍କ ଆଉ କିଛି କୁହନ୍ତୁ। ହଉ ଆମେ ଯିବା ଆଉ କିଏ କିଏ ଯିବା ଆପଣ ମତେ ଟିକେ କହିଲେ?
ମୁଁ ଭାବୁଛି କି ଆପଣଙ୍କ ସହିତ ଆପଣ ଯିବେ ମୁଁ ଯିବି ଆଉ ଆପଣଙ୍କ ମାମା ଯିବେ ଆପଣଙ୍କ ବାପା ଯିବେ ଆପଣଙ୍କ ଭଉଣୀ ବଡ ଭଉଣୀ ଯିବ ଆଉ ମୋ ସାନ ଭଉଣୀ ଯିବ ଆଉ ମୋ ବାପା ଯିବେ ମୋ ମାମା ଯିବେ ଆଉ ମୋ ବଡ ଭାଇ ଆମେ ଏତିକି ହିଁ ଯିବା। କାରଣ ମିଶିକି ବୁଲିବାର ମଜା କିଛି ଅଲଗା। ମିଶିକି ବୁଲିଲେ ମତେ ଭଲ ଲାଗେ ଆଉ ଏବେ ମୁଁ ଶୁଣିବାକୁ ପାଉଛି ଆପଣଙ୍କର ମାମା କଣ ଚିଲଉଛନ୍ତି ହେଲେ ସେ ଆପଣଙ୍କୁ ଡାକୁ ନାହାନ୍ତି ତ।
ନା ନା ସେ ଡାକୁ ନାହିଁ ସେ କଥା ହଉଛି କାରଣ ଏବେ ତ ମୋର କିଛି କାମ ନାହିଁ। ଆଗରେ ଯାଇ ଦେଖ। କାମ ଥିଲେ ବି ମୁଁ କିଛି କରିପାରିବିନି ତାପରେ ଏବେ ହଉ।
ହ।
ଖରାପ ହେଇଯାଇଛି ତାପରେ ଆପଣ କହିଲେ ଏଇ ଘର ଟା ଆମେ କେବେ ଛାଡିବା କାରଣ ଏଇଥର ଏତେଥର ଯୋଉ ମଟର ଖରାପ ହେଲାଣି ଆଉ ଆମେ ଏଇ ଏଠି ଖାଲି ଖର୍ଚ୍ଚ କରି ଚାଲିଛନ୍ତି ଆପଣ କହିଲେ ଆମେ କେବେ ଘର ଟା ଛାଡିବା।
ଆପଣ ଗୋଟେ କାମ କରନ୍ତୁ ଆପଣ ଗୋଟେ ଉଁ ନିଜର ଘର ବନାନ୍ତୁ ସେଠି ଉପର ତଳ କରିକି ବନେଇଦେବେ। ଏଁ ଆପ୍ ଆପଣ ଉପରେ ରହିବେ ଆଉ ଆମେ ତଳ ଘରେ ରହିଯିବୁ ବୁଝିଲେ।
ହଁ କଣ କହିଲେ।
ମୁଁ କହିଲି କି ଆପଣ ନିଜେ ଗୋଟେ ଘର ବନାନ୍ତୁ। ସେଥିରେ ଆପଣ ମାନେ ନିଜେ ଜାଗାରେ ନିଜେ ଗୋଟେ ଘର ବନାନ୍ତୁ ଆପଣର ରହିବେ ଆଉ ମୁଁ ମଧ୍ୟ ରହିବି।
ମୁଁ ଯଦି ଘର ବନେଇବି ସେ ଘର ଆଗରେ ଯଦି ଷ୍ଟାଣ୍ଡ ଫ୍ୟାନ ଟା ରଖିବ ତ ତାନ୍ଧେନି ପବନରେ ସେ ଘର ଟା ହିଁ ଉଡିଯିବ।
ନାଇଁ ଆପଣ ଏମିତି କୋଠା ଘରଟେ ବନେଇବେ ଯେମିତି କି ବାଲି ସିମେଣ୍ଟ ଇଟା ସବୁଡି ଏଇଥିରେ ହିଁ କାମ ହେଇଥିବ ବୁଝିଲେ।
ଏଇଟା କଣ ମୁଁ ବନେଇ ପାରିବି କାରଣ ମୁଁ ତ ଆପଣଙ୍କ ଠାରୁ ବି ସାନ ଆପଣ ତ ଜାଣିଛନ୍ତି ଆଉ ମୁଁ ଏଵ୍ ଏତେ ସାଲ ଯେ ଏତେ ସାଲା ଯେ ମୁଁ ମତେ ଯାହା ଲାଗୁଛି ମୁଁ ବୋଧେ ଆଉ କିଛି କରିପାରିବି ନାହିଁ ଏତେ ସବୁ ଘର ଆଉ ମୋ ପାଖରେ ଏତେ ପଇସା ବି ନାହିଁ। ମିସ୍ତ୍ରୀ ଲଗେଇକି କରିବା ପାଇଁ।
ମୁଁ କହୁଛି କି ଆପଣ ଉହୁଁ ମୁଁ କହୁଛି କି ଆପଣ ଗୋଟେ କାମ କରନ୍ତୁ ଆପଣ ଆସ୍ତେ ଆସ୍ତେ ଏବେଠୁ ରୋଜଗାର କଲେଣି ଆପଣଙ୍କୁ ମୋ କଥା ଶୁଭୁଛି।
ଟିକେ ରହିଯାଆନ୍ତୁ ଏବେ ଯୋଉ ଏଟେ ଜୋରସେ ସାଉଣ୍ଡ ହଉଚି ମତେ କିଛି ବି ଶୁଭୁନି। ପରିବା ବାଲା ଆସିଛି ସେ ଯାଉନି ଆପଣ ଏବେ କଣ କୁହନ୍ତୁ?
ହଁ ମୁଁ କହିଲି କି ଆପଣ ଆପ୍ ଆପଣ ଏବେଠୁ ତ ରୋଜଗାର କଲେଣି, ମୋ ଭଉଣୀ ସହିତ ଆପଣଙ୍କ ଭଲ ସମ୍ପ୍ ସମ୍ପର୍କ ରଖିକି ରୋଜଗାର କରନ୍ତୁ, ରୋଜଗାର କରିକି ସଞ୍ଚୟ କରନ୍ତୁ, ସଞ୍ଚୟ କରି କରିକି ଏମିତି ବୁନ୍ଦା ବୁନ୍ଦା ସଞ୍ଚୟ କଲେ, ସାଗର ହବ। ସେମିତି ବୁନ୍ଦା ବୁନ୍ଦା ସଞ୍ଚୟ କରିକି ଆପଣ ଘରଟାକୁ କରିପାରିବେ, ବୁଝିଲେ, ମୁଁ ଆପଣଙ୍କୁ ଯାହା ବୁଝେଇବା କୁ ଚାହୁଁଚି
ମୁଁ କଣ ଏକୁଟିଆ କଲେ ହବ, ସେଇଥିରେ ଆପଣ ବି ଟିକେନାକୁ ସାହାଯ୍ ଯ୍ୟ କଲେ ବହୁତ ଭଲ ହବ, କାରଣ ମୁଁ କଣ ଏକୁଟିଆ ଏତେ ସବୁ କରିପାରିବି?
ନାଇଁ ନାଇଁ ଏଇଟା ବି ଆପଣ ସତ କଥା କହୁଚନ୍ତି, ମୁଁ ବି ରୋଜଗାର କରିବି, ମୁଁ ବି ଇନକମ୍ କରିବି, ମୁଁ ବି ସବୁ କରିକି ହଉଚି ସମ୍ଭାଳି ଦେବି, ଆମ ଘର ପରିବାର ସବୁ ଲୋକଙ୍କୁ, ବୁଝିଗଲେ?
ହଁ, ଆପଣ କୋଉ ଚାକିରି କରିବେ ମତେ ଟିକେ କହିଲେ?
ମୁଁ ଭାବୁଥିଲି କି ଗୋଟେ ଅଫିସର୍ ଚାକିରି କରିବି। ହେଲେ ମୁଁ ଏବେ ଜାଣିପାରୁନି କଣ କରିବି? ମୁଁ ଏତେ ବର୍ଷର ବୁଢୀ ହେଲିଣି ଆସିକି ମତେ କିଏ ଚାକିରି ଦବ କି ନାହିଁ ବି, ମୋର ମାନେ ବହୁତ ଚିନ୍ତା। ତ ମୁଁ କଣ କରିବି, ମୁଁ ନିଜେ ବି କିଛି ଜାଣିପାରୁନି, ମୋ ଦ୍ଵାରା ଚାକିରି ହବ ହବ କି ନାହିଁ ମଧ୍ୟ ବି ମୁଁ ଜାଣି ପାରୁନି।
ଆପଣଙ୍କୁ କିନ୍ତୁ କିଏ ଦେଖିଲେ କହିବନି କି ଆପଣଙ୍କୁ ଚାଳିଶ ବର୍ଷ!
ହଁ ନ ଦେଖିବାରେ କଣ, ଦେଖିବାରେ କଣ ଅଛି। ମୁଁ ଟିକେ ଫଳ ପନିପରିବା, ମାନେ ସବୁଜ ପନିପରିବା ଆଉ ଫଳ ନିତିଦିନ ଖାଏ। ସେଥିପାଇଁ ମୁଁ ଟିକେ ଭଲ ଦେଖାଯାଏ, ହେଲେ ତା ମାନେ ନୁହଁ କି, ମୋର ବୟସ ଟାକୁ ମୁଁ ଲୁଚେଇ ଦେବି। ବୟସଟା ତ କାଗଜରେ ବି ଲେଖା ହେଇଚି, ମାନେ ମୋ ସାର୍ଟିଫିକେଟ୍ ରେ ବି ଲେଖା ହେଇଚି, ତ ମୁଁ ବୟସକୁ ଚାହିଁଲେ ମଧ୍ୟ ଲୁଚେଇ ପାରିବି ନାହିଁ, ବୁଝିଲେ?
ମୁଁ ଜାଣିଚି, ଆଉ ଆପଣ କହିଲେ ଆପଣଙ୍କର ଯୋଉ ଏତେ ଧଳା ଆଉ ତ ଏଇ ଗୋରା ଯୋଉ ଆପଣ ଦେଖାହଉଚନ୍ତି, ଆପଣଙ୍କ ମୁହଁରେ ଗୋଟେ ବି ବ୍ରଣ ନାହିଁ, ତ କେମିତି ହଉଚି ମତେ ଟିକେ କହିଲେ?
ନାଇଁ ନାଇଁ ଆପଣ ଭୁଲ ଧାରଣା ଭିତରେ ମଧ୍ୟ ଅଛନ୍ତି ଏବେ। ମୋ ମୁହଁ କିଛି ଗୋରା ଦିଶେନି, ଆପଣ ଓଲଟା ମୋଠୁ ବେଶୀ ଗୋରା ଦିଶନ୍ତି। ଆଉ ବ୍ରଣ, କିଏ କହୁନି, କିଏ କହୁଚି ମୋ ମୁହଁରେ ବ୍ରଣ ନାହିଁ ଆପଣ ନିଜେ ଆଜି ଆସନ୍ତୁ ଦେଖିବେ, ମୋ ମୁହଁରେ ଏବ୍ ଏବେ ବି ଚାରି ପାଞ୍ଚୋଟି ବ୍ରଣ ଅଛି, ଆଉ ମୋ ମୁହଁ କେତେ ଶୁକିଲା ଦିଶୁଚି। ଆପଣଙ୍କୁ ମୁହଁ ତ କେତେ ଗ୍ଲୋ କରୁଚି, ଆପଣ ତ ଖାଲି ଲିପଷ୍ଟିକ୍ ଲଗେଇ ଦେଇକି କୁଆଡେ ପଳେଇଲେ, ପୁରା ହିରୋଇନ୍ ଭଳିଆ ଦେଶ ଦିଶି ଯିବେ। ହେଲେ ମୁଁ ତ ସେତିକିରେ ବି ଗୋଟେ ହିରୋଇନ୍ ଭଳିଆ ଦିଶିବିନି। ମୁଁ ତ ତ ନିହାତି ଭାବରେ ଘଣ୍ଟେ ମେକଅପ୍ ନେଇ ସାରିଲା ପରେ ମୁଁ ଗୋଟେ ଦଶିବି, ଦେଖନ ଦେଖ୍ ଦେଖନ୍ତୁ ଆମେ ଯୋଉ କଥାକୁ ଡର ଥିଲା ସେଇ କଥା ଟା ସତରେ ଘଟିଲା, ଆପଣଙ୍କ ମାମା ସତରେ ଆପଣଙ୍କୁ ଡାକିଲେ। ହେଲେ ଆପଣ ନଅ ମିନିଟ୍, ମାନେ ନଅଟା ନଅ ଯାଏ କଥା ହେଇସାରିଲା ପରେ ଯାଇକି ହିଁ ଯିବେ। ଆଉ ତାପୂର୍ବରୁ ଯିବେ ନାହିଁ କାହିଁକିନା ପରିଶ୍ରମ ନହେଲେ ବୃଥା ହେଇଯିବ।
ନାଁ ନାଁ ଆଠ ଆଠଟା ଆଠେ ଯାଏ ଅଧିକ ମୁଁ କଥା ହେଇପାରିବିନି ନଅ ଟା ନା ବହୁତ୍ ହେଇଗଲାଣି ଆଠଟା ଆଠହିଁ ଠିକ୍ ଅଛି।
ନାଇଁ ଦେଖନ୍ତୁ ଆପଣଙ୍କ ମାମାଙ୍କୁ ଗୋଟେ ମିନିଟ୍ତ ସମ୍ଭାଳି ହିଁ ହବ ବୁଝିଲେକି ନାଇଁ ତ ଆପଣ ଇଏ କରନ୍ତୁନି। ଆପଣ ନହେଲେ ରଖିଦିଅନ୍ତୁ କାଟନ୍ତୁନି ମୁଁ କଥା ହଉଚି ମୁଁ କ କଥା ହେଇକି କାଟିଦେବି ଆପଣ ଯାଆନ୍ତୁ ଆପଣ ନିତ୍ୟକର୍ମ ସାରିବେ ଆଉ ନିତ୍ୟକର୍ମ ସାରିକି ଇଏ କରିବେ ପୁଣି ବୋଧେ ଆପଣଙ୍କର ମାମା ଜୋରେ ରାଗିକି ଡାକିଲେଣି ଆପଣଙ୍କୁ ବହୁତ୍ ଅସୁବିଧା ମ ନପିବାକୁ ପଡ଼ିବ ସେଥିପାଇଁ ଆପଣ ଯାଇପାରନ୍ତି। ଆପଣ ଜଲ୍ଦି ଯାଆନ୍ତୁ ଆପଣ ଜଲ୍ଦି ଦୌଡ଼ିକି ଯାଆନ୍ତୁ। ଆପଣ ସତରେହିଁ ଯାଆନ୍ତୁ ମୁଁ କହୁଚିନା। ଆପଣ ଯାଆନ୍ତୁ ଆପଣ ଯାଆନ୍ତୁ ଆପଣ ଯାଆ ଆପଣ ଯାଆନ୍ତୁ ଆପଣ ନିହାତି ଭାବରେ ପଳାନ୍ତୁ କାଇଁକିନା ନହେଲେ ଆପଣଙ୍କ ମାମା ବହୁତ୍ ବାଡ଼ିବେ
କିଛି କିଛି କାମ ନାହିଁ ଆଁ କିଛି କାମ ନାହିଁ।